ହ୍ୟାଲୋ ହଁ ଦିଦି ଅଛି। ଖାଲିରେ ବସିଚି।
ଓହୋ ହଁ ମୁଁ ବି ବସିଚି ଆଉ।
ହଁ।
ଆଉ କୁଆଡେ ବୁଲାବୁଲି ପାଇଁ କୁଆଡେ ଯାଇଥିଲ ନା କଣ?
ଘରେ
ଆଛା ଅ ହ। ବାହାରକୁ କୁଆଡେ ଆଉ ବୁଲାବୁଲି ଯାଇନ? ହଁ ଆମର ଏପଟେ ବି ବର୍ଷା ହଉଚି। ଛି।
ହଁ ଜୋର ଘଡ ଘଡ଼ି ମାରୁଚି।
ହଁ ଅ। ଉଁ ବାହାରୁକୁ କୁଆଡେ ଆଉ ବୁଲାବୁଲି ପାଇଁ ଯାଇନୁ?
ନାଇଁଁ କୁଆଡେ ଯାଇନି ଘରେ ହିଁ ଅଛି।
ଆଚ୍ଛା।
ହଁ।
କାମ ସରିଗଲାଣି ସବୁ ତୋର?
ହଁ ସବୁ ସରିଗଲାଣି। ଅଛି ଖାଲିରେ ଆଉ
ଆଚ୍ଛା।
ହଁ ଅ।
କଣ ଖାଇଲୁ ତୁ?
କଣ ଆଉ କିଛି ଖାଇନି ଆଉ ଟିକେ ପରେ ଖାଇବି।
ହୁଁ ହୁଁ ଲୋକ ଙ୍କୁ ନେଇକି
ନାଇଁ।
ଉୁଁ ହୁଁ। ଆଉ ସେତବେଳେ କଣ କହୁଥୁଲୁ ତମ ବାରିରେ କେତେ କଣ ଲାଗିଚି ଗଛ ବଛ।
ହଁ ଏପଟେ କଲୋନୀରେ ସବୁ ଲାଗିଚି ଆଉ। ବାଡ଼ିିବେ ତ ନା ମୁଁ ଗୋଲାପ ଗଛ ଲଗେଇଚି ଦିଟା ନା ତିନିଟା ଏଲୋବେରା ଗଛ ଅଛି।
କୋଉ କୋଉ କଲର ର ଲଗେଇଛୁ? ଓହୋ ସବୁଜାକ ରାନୀ ନା ଅଲଗା ଅଲଗା କଣ ଆଛା। ଖାଲି ଗୋଲାପ ହିଁ ଲଗେଇଚ ଆଉ କିଛି ଲଗେଇନୁ?
ନାଇଁ ଖରା ଦିନ କଢ ହେଇଥିଲା ଆଉ ପାଣି ପାଇଲାନି ସବୁ ଶୁଖି ଗଲା। ବେଶୀ ଖରା ହେଲାନି? କଢ ଯାହା ସବୁ ଶୁଖିଗଲା ଖରାରେ। ଏବେ କାହିଁ ଧରିନି କଢ଼? ଉଁ ହୁଁ ।
ମୁଁ କଣ ରୋଷେଇ କରୁଥୁଲୁ?
କଣ ଭାତ ଶାଗ ଭଜା ଭେଣ୍ଡି ଆଳୁ ଭଜା ଏମତି।
ତୋ ଦିଦି କରିକି ଯାଇଛନ୍ତି।
ହଁ।
ଉଁ ହୁଁ। ତୁ ରାତିରେ ନା।
ହଁ ପରା।
ଉଁ ହୁଁ ଆ ତ ଭାଇ? ସେ କଣ କରୁଛି?
ଅଛି ଖାଲିରେ ଏବେ ଖାଇବା ପାଇଁ ଆସିଚି ସିଏ।
ଆଛା।
କୁହ ଆଉ କଣ?
କଣ ଆଉ? ଭଲ ଲାଗୁନି ଟି କହୁଥିଲି ଟିକେ ଆଉ ଦେହ ଟା ଆଉ।
ହଁ।
ମୁଣ୍ଡ ଟା ଟିକେ ଭାରି ଭାରି ଲାଗୁଚି ବର୍ଷା ଇଆଡେ ଦେଲାଣି।
ହଁ।
ହୁଁ ଆଜି ଟିଉସନ ଯିବା ଟାଇମ ରେ ବର୍ଷା ଟା ହୁଅନ୍ତା ଭଲ ହୁଅନ୍ତା। ହେ ଯାଇ ହୁଅନ୍ତା ନି ଆଉ।
ସେଇଟା ହଁ ଟିଉସନ୍ ହବା ଟାଇମରେ ଆଉ ହ ହବ କି ବର୍ଷା ହବନି।
ନା। କେତବେଳକୁ ଯାଉଚୁ ତୁ?
ମୁଁ ପାଞ୍ଚଟାରେ ଯାଉଚି। ପାଞ୍ଚଟା ବେଳକୁ ହଁ ପାଞ୍ଚଟା ବେଳକୁ ଛାଡି ଯାଇଥିବଣି ବର୍ଷା।
ହଁ ଆଉ ଘଣ୍ଟାରେକୁ ବର୍ଷା ପଳେଇକି ଖରା ପଳେଇ ଆସିଥିବ।
ହଁ।
ଆମର ଏଇଠି ଗୋଟେ ଏବେ ସାପଡେ ବାହାରି ଥିଲା ମୁଁ ଯାଉଥିଲି ଗେଟ୍ ପାଖକୁ ଯେ। ଗଲା ବେଳେ ଏବେ ଗୋଟେ ବହୁତ ଏଠି ବଡ ଗୋଡେ ସାପଟେ ବାହାରି ଥିଲାତ। ଏମିତି ଧଳା ଧଳା ଧଳା ଧଳା ସବୁ ଛିଟା ଛି ଛିଟା ଛିଟା ହେଇକି ତା ମୁଣ୍ଡ ଟା ଗୋଟେ ଅଲଗା ଟାଇପିର ହେଲା। ଏମତି ସରୁଆ ହେଇକି ନା ମୋଟା ହେଇକି। ବହୁତ ହି ଲମ୍ବା ଉଡେ ଭାଇ ଏମିତି ଡର ଲାଗିଲା ତାକୁ ଦେଖିକି। ମୁଁ ଯାଉଛି କୁଲଷ ହଁ ହଁ ପରା। ଆମର ଏଠି ଚାରିଆଡେ ସାପ ଖାଲି।
ହଁ ଆମର ବି ଏପଟେ ହଉଚନ୍ତି ସାପ।
ହୁଁ। ମୁଁ ଏମିତି ଯାଉଛି କୁକୁରଟେ ଏମତି ସେଟା ଏମିତି ବାଲିଗଦା ପାଖକୁ ବାହାରିଥିଲା ଆଉ। ବଲା ଆଡୁ ବଡ ହେଇକି ବାହାରକୁ ସେମିତି ବାହାରିଛି। ସେଇଠି ଆମର କୁକୁର ଯା ବସିଛନ୍ତି ରହିଛନ୍ତି। ତ ସେ ଯେତେବେଳେ କୁ କୁକୁର ଟା ଏମିତି ଦେଖିଦେଇଚି ଭୁକିଲା ଆଉ। ତାର ଶବ୍ଦ ଶୁଣିକି ନା ମୁଁ ଚମକି ପିଡିଲି ମୁଁ କହିଲି କଣ ହଠାତ ଏଇନା ଭୁକିଲା। ଦେ ତାପରେ ଏମତି ଚାରିଜଣ ଲୋକ ବାହାରକୁ ବାହାରିଲେ।ମୁଁ ଏମିତି ଗଲା ଆଡକୁ ହିଁ ଦେଖିଦଥିଲି। ଯେ ସେଇଠି ଅଛି ୱାଇଟା ସାପଟା। ତାର ସବୁ ଯାକ କୁ କୁକୁର ଗ୍ୟାଙ୍ଗ ହେଇକିନା ତା ଉପରେ ସବୁ ଭୁକୁଥିଲେ ଏବେ। ପଳେଇଲା ସେ ଭିତରକୁ। ସେଇଠି ତ ଗୋଟେ ଥର ନାଗ ନାଗୁଣୀ ବି ନାଚୁଥିଲେ।
ହଁ ଆମର ବି ଭିତରେ।
ସାପ ହୁଁ। ତମ ଘର ଆଡେ କେବେ ବାହାରିଛି ନା ନାଇଁ ।
ହଁ ଆମ ଡ୍ରେନ ରୁ ପଳେଇ ଆଉଛନ୍ତି ବାରିକୁ।
ହୁଁ।
ଏ ଯୋଉ ପାଣି ସାପ କିଛି କରିବେନି ସେଇଟା। ମାନେ ନା ଚାବିଲେ ହେଲେ। ଚାବିଲେ ବି କିଛି ବିଷ ନାହିଁ ଯେ ହେଲେ ବି ଗୋଟେ ଡର ଲାଗୁନି।
ହଁ ବାପାଲୋ ମତେତ ସାପ ନାଁ ଶୁଣି
ହଁ ଦିନ ଗାଧେଇ ଯାଉଥିଲେ ଆଉ। ଗୋଡ ପଟେ ଏମିତି ପଳେଇଲା ଆଉ ସାଇଁ ହେଇକି ଆଉ ଅଛି। ମୁଁ ଗାଧେଇଲିନି ଆଉ କେତେ ଟାଇମ ଗଲା ତାପରେ ଗାଧେଇ
ମତେ ତ ସେ ଭିତରେ ତ ପଶିବାକୁ ଡର ଲାଗିବ। କାଳେ କୁଆଡୁ ବାହାରି ପଡିବ କି?
ହଁ ପରା।
ହୁଁ। ଆମ ଘରେ ତ କେତେ ଥର ପଶିଯାଇଚି।
ହଁ।
ଛୋଟ ଛୋଟ ହେଇଥିଲୁ ଆମେ ଟ୍ୟୁସନ ଯାଇଚୁ।ବାବା ଏମତି ଶୋଇଚନ୍ତି। ଗୋଟେ ସାପଟେ ଏମିତି ବାହାରି ହେଟୁ ପଳେଇ ଆଇକିନା ସେ ଗଡରେଜ ଯୋଉ ପଟେ ଅଛି ତା ପଛ ଆଡେ ଏମିତି ପୁରା ଏ କ୍ଲାସର ଲମ୍ବା ହେଇକିନା ଆଉଥରେ ବହୁଥିଲେ ନା ସାପ ସାପ ଓଲାଡୁ ଆଉ କଣ ନିଦ ଭାଙ୍ଗି ଥିଲେ ସେ ଯୋଉ କଳା କଲର ର ଇଏ ଆସେନି। ସେ ସବୁଦା କଣ ସେଇ ଯୋଉ କୁହନ୍ତି ପକାନ୍ତି। ସେଇଟା ଆଉଥର ପକେଇଲା ଆଡୁ ଗଲେ ଆମର ଏଇଠି ବହୁତ ହି ସାଫା ସେ ହୁଏ। ଏପଟ ସେପଟ ହୁଏ ମତେ ଟିକେ ଡର ଲାଗେ।
ହଁ।
ହୁଁ।
ସାପ ତ ହଉଚନ୍ତି।
ହୁଁ କଣ? ତମର ସେ ଏଠି ତ ମାଙ୍କଡ ବି ବହୁତ ବଧେ ନାଇଁ।
ହଁ ମାଙ୍କଡ ତ ଗଲା ସେ ଯୋଉ ଶାଳୁଆ ବଣରୁ ବାହାରି ପଡିକି ପଳେଇ ଆସୁେ ଏବେ ତ ଥିଲେ ମାଙ୍କଡ ଗୁଡାକ ଆଉ ବର୍ଷା ହେଲା ପ ପଳେଇଲେ ବୋଧେ।
ହଁ
କୁଆଡେ ଯାଉଛନ୍ତି କେଜାଣି ଶାଳୁଆ ବଣ କୁ ଆସୁଛନ୍ତି କୋଉ ଜଙ୍ଗଲରୁୁ ଆଉଛନ୍ତି ଯେ
ଏଇ ବର୍ଷା ମାନେ ଖରା ଇଏକୁ ସାଇ ଫାଇ ପଇଚିକିଲୋ
ବୋଧେ ଆମ ସ୍କୁଲ ପଛପଟେ ଥାଉଛନ୍ତି। ପଳେଇବା କଥା
ଏ ଯୋଉ ପ୍ରାୟତଃ ଆମର ସେ ଯୋଉ କଳିଙ୍ଗ ଘାଟି ସେ ଆଡୁ ଆସି ଯାଉଛନ୍ତି ଡେ ଡେଇକିନ ନା।
ହଁ ମାଙ୍କଡ ମାନେ ମାତ୍ର ଅଛନ୍ତି ନି ଆଉ ସବୁ କେତେ ପଶୁ ପକ୍ଷୁ ସବୁ ଲୋକ ପାଇଗଲେଣି
ହଁ ପରା।
ମାଙ୍କଡ ଟିକେ ଦେଖିବାକୁ ଯାଉଛୁ ଆଉ।
ତ ତମ ଘରେ କଣ ପଶୁ ପକ୍ଷୀ ପଷୁଛି ନା କଣ?
ନାଇଁ ଆମର କିଛି ପଶୀନୁ।
ଦୁଷଆ ପୁଆ କିଛି ରଖିନୁ
ହଁ ନାଇଁ
ଉ ହୁ। ଆମ ଘରେ ଅଛି ବା ଗୋଟେ ବିଲେଇଟେ। ଏବେ ସେ ଛୁଆ ଦେଇଛି ଚାରିଟା।
ଓହୋ ବିଲେଇ କଥା କହନି କେତେ ବିଲେଇ ଖାଲି ଘରକୁ ଆସୁଛନ୍ତି। ଆଡେ ଖାଇବା ପିଇବା ସବୁ ଏପଟ ସେପଟ କରିଦଉଛନ୍ତି ପଶିକି ରହୁଛନ୍ତି ମତେ ଅସନା ଲାଗୁଛି।
ସେଇଆ ଏକା ସେ ବିଲଇଟା ଆମର ହୁଁ ନାଇଁ ସେ ବିଲେଇ ଟା ଆମ ଘରେ ବଡ ହେଲା। ସେ ଆଉ ଜଣଙ୍କର ଜ ଜନ୍ମିଥିଲା କିନ୍ତୁ ଆମ ଘରେ ଖାଇ ପି କିନା ଏଇକିନା ବଡ ହେଲା ଏବେ ସେ ଛୁଆ ଚାରିଟା ଦେଇ ଆଉ ଜଣଙ୍କ ଘରେ ଦେଲା କିନ୍ତୁ ତାକୁ କଣ ଲାଗିଲା କେଜାଣି ଆମ ଘରେ ଏକା ଆଣିକି ତା ତାକୁ ରଖୁଛି।
ହଁ।
ଆମ ଘରେ ଛାଡିକି ଯିବାକୁ ନାହିଁ କିଛି ବୁ
ହଁ। ଜୋରଜାର ବର୍ଷା ଟେ କଲା ଆଉ
ଭଲ ଥଣ୍ଡା ଟିକେ ଲାଗିବ।
ହଁ।
ଗରମ ଯୋଉ ଲାଗୁଥିଲା
ବଜାର ଟିକେ ଯାଇଥାନ୍ତୁ।
ଆଜ୍ଞା କଣ ଆଣିଥାନ୍ତୁ ନା କଣ?
ହଁ ଏମିତି ଲେଗ୍ସ୍ ପ୍ୟାଣ୍ଟ ଦିଟା ଆଣିଥାନ୍ତି ତ
ଓ ହୋ।
ବର୍ଷା ଛାଡୁ ଟିକେ ତ ଏଇ ପାଖ ବଜାରକୁ ଯାଇ ହାନ୍ତୁ ଦୋକାନକୁ ଯିବି ଆସିକି ଯାଇଥାନ୍ତି ନହେଲେ ସିଧା ପଳେଇଥାନ୍ତି। ହୁଁ ଦେଖିବା ବର୍ଷା ଛାଡ଼ିବ ବୋଲେ
କାଲି କଣ ପେଟ କାଟୁଥିଲା ବା ତୋର ତୋର ଭଲ ଲାଗ
ହଁ ହଁ, କାଲ୍ ତ କଣ? କାଟୁଥିବା ଆଉ ବୋଧେ ନାଇଁ ନାଇଁ ଅଜିୀର୍ଣ୍ଣ ପାଇଁ ବୋଧେ କାଟୁଥିଲା ନା କଣ ଦିନରୁ କାଟୁଥିଲା। ପାଣି କେତେ ପିଇଲି ଟିକେ ଟିକେ ଟିକେ ଟିକେ ହେଇ କାଟୁଥିଲା। ଆଉ ରାତ ରାତିରେ ଆଉ ଭଲ ଲାଗିଲାନି ଜମା
ଉଷୁମ ପାଣି ଟିକେ ପିଇଦବୁ। ହାଁ, ଯେତେବେଳେ ବି ଏମିତି ପେଟ ଫେଟ କାଟିବ। ଟିକେ ଉଷୁମ ନଖ ଉଷୁମ ପାଣି ଟିକେ ପିଇ ଦଉଥିବୁ ଚାରି ପାଞ୍ଚ ଥର ଜନ୍ମଦିନ ହୁଁ ଭଲ ଲାଗିବ।
ହୁଁ, ହୁଁ।
ଅର୍ଜୁନ ହେଇକି ଥାଉଛନ୍ତି ନା ସେଥିପାଇଁ।
ହୁଁ।
ଆମ୍ବ ବେଶୀ ଖାଇ ଦେଇେଇଥିଲୁ ବୋଧେ ନାଇଁ?
ହୁଁ ବୋଧେ!
ହଁ, ହୁଁ। ସେଇ କାଲି ଯୋଉ ଦିନରେ ଆମ୍ବ ଖାଇଛି କହୁଥିଲୁ। ସେଇଟାଗା ହେଇଥିବ।
ଏଇ ସବୁ ଆଉ ଖଟା ଜିନିଷ ପାଇଁ ବଧେ ହେଇଥିବ ଆଉ। ଆମ୍ବ ତ ମିଠା ଆଉଛି ଭଲ ବି। ହଉ ରଖିବ କି?
ହଁ, ରଖୁଛି। କାଟ୍! ହଁ ଠିକ୍ ଅଛି।